ହ ଆଜ୍ଞା କୁହନ୍ତୁ। ଜୟ ଜଗନ୍ନାଥ। ଆଉ କଣ କରୁଛନ୍ତି?
ଏଇ କାମ ସରିଲା ଖାଇବା ପିଇବା କାମ ସଫାସୁତୁରା ହେଲା ବସିଛି ଆଉ। ବର୍ଷା ହଉଛି ଆଉ ବର୍ଷାକୁ ଉପଭୋଗ କରୁଛି। ହଁ ହଁ ଜୋରେ ବର୍ଷା ହଉଛି। ବର୍ଷା ହଉଛି କମି ଯାଉଛି ହଉଛି କମି ଯାଉଛି ସକାଳୁ ଟିକେ ଛାଡି ଯାଇଥିଲା ପୁଣି ଏବେ କ ଣ୍ଟିନ୍ୟୁ ବର୍ଷା ଆଉ।
ହଁ ଆମ ଇଆଡ଼େ ଜୋରେ ହଉ ଥିଲା ଏବେ ଜଷ୍ଟ୍ ଛାଡିଛି।
ହୁଁ ଲଘୁଚାପ ବର୍ଷା ଟା ନା ଛଅ ତାରିଖ ପର୍ଯ୍ୟନ୍ତ ହବ କହୁଛି ଏମିତି ଟିକେ ଟିକେ ହବ। ଏ ବର୍ଷର ମୌସୁମୀ ବର୍ଷା।
ହୁଁ ଜଗନ୍ନାଥ ବାହାରିବା ଆଗକୁ ଆଉ ସିଏ ଆସିଲେ ଇଏ କରେ ଆଉ କଣ ଖାଇଲେ?
କଣ ଖାଇଲ ଲ ଲ ଯୋଉ ଦିପହର ଖାଇବା? ଦି ପହରେ କଣ ଖାଇଛନ୍ତି?
ମୁଁ ଖାଇଛି ଭାତ, ମାଛ ତରକାରୀ।
ଆଚ୍ଛା ଆଚ୍ଛା। ଆଇଁଷ ଖାଇବାକୁ ଭଲ ଲାଗେ। ମୁଁ ଖାଇଛି ଭାତ। ଆଉ ଟମାଟୋ, ଆଳୁ ଚଟଣି ଖାଇଛି। ଛତୁ, ସୋରିଷ ମସଲା ଦେଇ କରିଥିଲି। ଆଉ ପାମ୍ପଡ ସେକିଚି କାଙ୍କଡ, ଆଳୁ ଭଜା ସାଦା ଖାଇଛି।
ହଁ ଆପଣ ଖାଆନ୍ତିନି ପୁରା ଏ
କଣ କହିଲେ?
ନନ ଭେଜ୍ ଖାଆନ୍ତିନି।
ନାଇଁ ଖାଏ ନା ନନଭେଜ ଖାଏ ଯେ ଆଉ ଆଜି ଆସି ନଥିଲା ସ ସକାଳୁ ସକାଳୁ ଅଫିସ ପଳେଇଲେ ଆଉ ମୋର ଟିକେ ଲେଟ୍ ହେଇଗଲା ଅଁ ଖାଇନୁ ଆଉ।
ଓହୋ।
ନନଭେଜରେ ବାରରେ ଖାଇବାକୁ ଇଚ୍ଛା ହୁଏ ସାଧା ବାରରେ ସାଧା ଆଜି ଆଇଁଷ ବାରରେ ଖାଇଦେଇଛି ସାଧା ଆଉ।
ହଁ ସାଧା ଭଲ ଯିବେ ନନ ଭେଜ କୋଉ କିଛି ତ ଭଲ ନାହିଁ ଯାହା ଖାଇବା ପିବା ପାଇଁ ଠିକ।
କଣ କରିବାକୁ ଇଚ୍ଛା ହୁଏ ଜୀବନରେ କେମତି ଆଗକୁ ବଢିବା କଣ ଗୋଟେ ବି ଇଛା ଅଛି। କଣ କାମ କରିବାକୁ ଇଚ୍ଛା କଣ କରିବାକୁ?
ହମ ସେମତି ଯାଆ ଜୋର ତ ହେ ଘର ପାଇଁ ସବୁ କରିବାକୁ ଇଛା ଆଉ। ଯାହା କରିବେ ସେ
ହଁ ହଁ।
ହୁଁ।
ଆ ସ ଗଛ ସବୁ ଲଗେଇବାକୁ ଭଲ ଲାଗେ।
ହଁ ଗଛ ଲଗାଏ। ଏବେ ଯେବେ ଲାଗ କିଛି ଇଏ ଗଛ ହେରିକା ସବୁ ଲଗେଇଛୁ ପନିପରିବା।
ଆଚ୍ଛା। ଆଉ ଇଏ ବର୍ଷା ହଉଛି ବର୍ଷା ଋତୁରେ କଣ କରିବାକୁ ଇଛା ହୁଏ?
ବର୍ଷାରେ ମାନେ କଣ ଗଛ ଲଗେଇବା ନା ବାହାରକୁ ଯିବା ନା କଣ କରିବା? ନା କେମିତି ଯୋଉ ବର୍ଷା ଦିନର ଯୋଉ ରୋଗ ବ୍ୟାଧି ଆ ସୁଛି ଏ ସେ ସବୁ କିନ୍ତୁ ଉପସମ କରିବା ପାଇଁ ସେ ସବୁ ସଫାସୁତୁରା ବର୍ଷା ଆସୁଛି ନା ପୂର୍ବ ପ ବସତି ବି ଗୋଟେ ହବା ଦରକାର କେମିତି ମଶା ଅଛି ହେବେନି। କଣ କରିବାକୁ ସବୁ ଇଏ ବର୍ଷା ଋତୁକୁ ନେଇ କଣ ଯାଉଛି।
ବର୍ଷା ଋତୁ ଆମେ ତ ଘର ଚା ଚାରିପାଖ ପୁରା ସଫା କରିଦେଇଛି ଅଲରେଡି। ସଯେଇଛି ସଫାସଫି ସବୁ ଆଉ ବର୍ଷା ବି ବୋଧେ ବୁଲିବାକୁ। ଟ୍ରାଭେଲିଙ୍ଗ ରେ ବଢିଆ ଲାଗେ ବୁଲିବା ପାଇଁ। ଆ।
ନୂଆ ନୂଆ ଗଛ ଲଗେଇଲେ କଛା ନାଇଁ ନାଇଁ ବୁଲିବାକୁ ଯାଏ କେତେବେଳେ କେମିତି ବୁଲିବାକୁ ଯାଏ ଯ ବ୍ୟସ୍ତ ବହୁଳ ଜୀବନ ଭିତରେ ସମୟ ବାହାର। କରିକି ଟିକେ ଟିକେ କୁଆଡେ ଆ ଯିବାକୁ ଇଚ୍ଛା ହୁଏ। ବୁଲିବାକୁ ଇଚ୍ଛା ହୁଏ ଆଉ କେତେବେଳେ ଯେମୁ କୁଆଡେ ଯାଉ ଆଉ? ସବୁବେଳେ ଯେହେତୁ ଗୋଟେ ଗୃହିଣୀ ସବୁବେଳେ ଘରେ ରହିଲି ଘର କାମରେ। ସମୟ ଟା ପଳେଇଲା। ଘରକୁ ସବୁ ପୁଣିଆମ ଭିତର ଆସିବା ଯିବା ଏଇ ସବୁ କାମ ଆଉ। ରୋଷେଇ ବାସ କରିବାକୁ ଭଲ ଲାଗେ ସମସ୍ତତିଙ୍କୁ ଖୁଆଇବାକୁ ଭଲ ଲାଗେ। ଆଉ ଏମିତି କିଛି କିଛି ଜିନିଷ ଯେମିତି ହାତ କାମ। ଟିକେ କଣ କରିବ ଆସିଲେ ଏସବୁ ବିଷୟରେ ସବୁ ଟିକେ ଭଲ ଲାଗେ।
ଆ।
ନିଜ ଗୋଡରେ ନିଜ ଠିଆ ହେଇକି ଦି ପଇସା ରୋଜଗାର କରିବାକୁ ଇଚ୍ଛା ଥାଏ କିନ୍ତୁ କରିବ କଣ କରିବ ତ କରିବ କଣ ସବୁ ଏଇ ସମୟ ଟା ପାଏନି ନା କିଛି କରିପାରେନି? ହୁଁ।
ରୋଷେଇ ରୋଷେଇ ତ କରନ୍ତି ଭଲ ଭଲ କରିଥିବେ କରିନାହାନ୍ତି ଯୋଉ ଭିଡିଓ କରି ପକ
ହଁ।
ଁ ସେଗୁଡା କିଛି କରୁନି କିନ୍ତୁ ରୋଷେଇ କରୁଛି ଭଲ ରୋଷେଇ କରେ। ପିଠା ଉପରେ କରେ ରୋଷେଇ ଭେଜ ନନ ଭେଜ ସବୁ କରେ।
ହୁଁ। ହଁ ମୁଁ ଫେସ ରିବିଲ୍ ନକିକି ବି କରିହବ କିଛି ନାଇଁ। କରୁଛନ୍ତି ବହୁତ।
ହଁ।
ନା ପିଠା ପିଟା ଯୋଉ କରୁଛନ୍ତି କରି ପକେଇବ କଣ।
ଆ ପକେଇଲା ମାନେ ସେି ସବୁ ବହୁତ ଦିନ ସେମାନେ କରିଗଲେଣି। ତାଙ୍କର ସବୁ ବଢିଗଲାଣି ସବୁ ହଉଛି ନୂଆ ନୂଆ କଲା।
ଷ୍ଟ ଫାଷ୍ଟାର୍ଟି।
ଏଠି ଆମର ତ ବହୁତ ଜୋରରେ ବର୍ଷା ହଉଛି।
ଆପଣ ତ ଠାକୁରଙ୍କ ପାଖରେ ଏ। ହଁ ମତେ ଗାଈ ସେବା ଟିକେ ବହୁତ ଭଲ ଲାଗେ ଗାଈ ମ। ଭଲପାଏ ଟିକେ ଗାଈ ଚଢେଇ ମାନେ ମୁଁ ସବୁ। ସକାଲ ଟିକେ ଖାଇବା ପାଇଁ ଦିଆଉ।
ଆଛା।
ହୁଁ। ଆପଣ ତ ଠାକୁରଙ୍କ ପାଖରେ ଅଛନ୍ତି ଆଉ।
ହଁ।
ହୁ। ଆପ ଯୋଉ ମାତା ମଠ ଜଣିଛନ୍ତି ନା ଯାଇ।
ହଁ ପୁରୀ ପୁରୀ ମାତା ମାଠ ହଁ। ହଁ।
ହଁ ଆଜ୍ଞା ଗୌରବହାରାର ସେଟା।
ଗୌରବିହାରହାର ହଁ।
ଆଜଞା। ଆମ ଏ ଆଶ୍ରମର ଯ ଆଶ୍ରମ ଗ। ମୁଁ ଯାଇଏ ବହୁତ ଦିନ ରହିକି ଆସିବି ସେଠି ଠାରୁଣ୍ଡଖରେ।
ଓହୋ।
ଓ।
ସେଠି ମଠ ଅଛି ଗୋଟେ ନା ନାଇଁ।
ଆଜ୍ଞା?
ନା।
ଏ ମହାରାଜ ଯ ଆମ ଆଶ୍ରମର ଆମ ଏଠି ମହାରାଜ ସେ ମହାରାଜ ଯଏ ସେ ତାଙ୍କ ମାନେ ଆମ ମହାରାଜ ତାଙ୍କ ଶିଷ୍ୟ ଆଉ।
ଆଚ୍ଛା।
ଆଉ ସି ବି ତ ଯାଉଥିବେ ପାଖରେ ସେପଟେ
ହଁ।
ମିଳିଗଲା
ଆଗକୁ କଣ ଜୀବନରେ କରିବେ?
ସେମିତି ତ କିଛି ନାଁ ଠାକୁରଙ୍କ ପଢ଼ାକୁ ଚାଲିଛି, ଜବ୍ ଯୋଉଠି ହବ ଜବ୍ କରିବା। ଆଉ ସେମିତି ଫାମିଲି ବ୍ୟାଗରାଉଣ୍ଡ ନାହିଁ ଵୀଜନେଶ ଏଇଆ କରିବା ପାଇଁ। ଜବ ସିଚୁଏସନ ବି ଯାହା ହେଲାଣି ମାନେ ସାଧାରଣ ନର୍ମାଲ ଏମତି ପଢାରେ ତ କିଛି ଭାଲ୍ୟୁ ନାହିଁ। ଯାହା ହବ ଠାକୁରଙ୍କ ଇଛା ନହେଲେ ପ୍ରାଇଭେଟ ଜବ୍ କୋଉଠି ଆଉ। ଆଜ୍ଞା।
ହୁଁ। ହୁଁ।
ଘରେ କିଏ ଚାଷ ବାସ ସବୁ କରନ୍ତି?
ହଁ ବାବା କରନ୍ତି ଚାଷ। ଘର ଖାଇବା ପାଇଁ ଯେତିକି
ବହି, ଖାତା ଥିବତ?
ହଁ ସାହାଯ୍ୟ ପରେ ଆସିବି ସେଇ ଟାଇମରେ ଆଉ।
ଆଉ କ
ହଁ ଧାନ, ଖାଲି ଧାନ ଆଉ ମୁଗ ଆଉ। ମୁଗ ଧାନ ପରେ ମୁଗ ଚାସ ଏଇଆ।
ହଁ ଆଉ ପନିପରିବା ସବୁ ହୁଏ?
ଏବେ ଏବେ ଲାଗିଯିବେ, ଲଗେଇଛିି ଏବେ କଖାରୁ, ଜହ୍ନି କାକୁଡି, ଭେଣ୍ଡି ବି ଲାଗିଛି ବାଇଗଣ
ବର୍ଷା ଦୀନିଆ ପନିପରିବା ଆଉ ନା ନାଇଁ।
ଆଜ୍ଞା। ଆପଣ କଣ ବାରିରେ ଲଗାନ୍ତି ନା ନାଇ ଏ ସବୁ କିଣା ହୁଏ?
ନାଇଁ ମୋ ଛାତ ଉପରେ ତ ଯାହା ଫୁଲ ଫଲ ଗଛ ଲଗାଏ, ଆମର ତ ଜାଗା ନାହିଁ ଯାହା ସବୁ ଆମେ ମାନେ ବଜାର ଉପରେ ନିର୍ଭର କରୁ ସବୁ କିଣିକି ଆଣିବା ପାଇଁ ଇଚ୍ଛା ଥାଏ ଗଛ ପଛ ଲଗେଇବା ପାଇଁ ମୁଁ ଭାରି ଗଛ ପ୍ରିୟ, ଜୀବଜନ୍ତୁ ଏସବୁ ଭଲ ପାଏ। ସକାଳୁ ପାରା ମାନଙ୍କୁ ଖାଇବାକୁ ଦେବି ଆଉ ଗାଈକି ଗୋଟେ ରୁଟି ଟେ ଦେବି, କଦଳୀ ଟେ ଖାଇଲେ ମଧ୍ୟ ଚୋପାଟେ ଗାଈ ପାଖରେ ପକେଇଦେବି, ଏଇଭଳି ଆଉ କିନ୍ତୁ ନାହିଁ କିଛି ଆଉ। କିଛି ସୁବିଧା ସୁଯୋଗ ନାହିଁ ମାନେ ଆଉ? ଦବାକୁ ଭଲ ଲାଗେ ଚଢେଇ ମାନଙ୍କୁ, ଖରା ଦିନ ହେଲା ଛାତ ଉପରେ ମୁଁ ସବୁ ଥୋଇଥିଲି ସବୁ ଷଢେଇ ମାନଙ୍କରେ ସବୁ ଡବା ମାନଙ୍କରେ ସବୁ ପାଣି ଚଢେଇ ମାନେ ଆସିକି ପିଅନ୍ତି, ଗୋଟା ଦେଖ ଭାରି ଭଲ ଲାଗେ, ଯାହାହଉ ଟିକେ ଜଳ ତ ଦେଇପାରୁଛେ।
ଆଜ୍ଞା।
ହଁ ଆଉ, ଏସବୁ ଭଲ ଲାଗେ।
ଭଲ ଯେତିକି ପାରୁଛନ୍ତି ସେତିକି ତ ଲୋକ ତ କରୁୁନାହାନ୍ତି ଆଉ।
ହଁ ଜୀବଜନ୍ତୁଙ୍କୁ କାମ କରିବାକୁ ଭଲ ଲାଗେ ଟିକେ। ସେମାନଙ୍କର ତ ପାଟି ଫିଟୁନି ତାଙ୍କ କଥା
ହଁ। ହଁ। ଆଉ ରାତିରେ ବସେଇବ ନା ନାଇଁ ଦିନ
ହଁ ହଁ ହଁ, ରୁଟି ରାତିରେ ରୁଟି, ହଁ ରାତିରେ ରୁଟି, ତରକାର କରିଏ ସନତୁଳା କାହା ହବା କଥା ହୁଏ।
ଉ
ଦିନରୁ ଯାହା ଥାଏ ରାତି ପାଇଁ ଟିକେ ରଖିଦିଏ। ରାତିରେ ଆଉ ଟିକେ କରିଦେଲେ ମିଶିଗଲେ ଖାଇଦବୁ ଆଉ।
ହଁ ଆପଣଙ୍କ ସାର୍ ଆଉ ଆପଣ ଦି ଜଣ ଅଛନ୍ତି ନା?
ହଁ ପୁଅ ଅଛି ଆଉ।
ଆଜ୍ଞା।
ହଉ ଧନ୍ୟବାଦ୍। ତମ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା।
ଆଜ୍ଞା। ଥାଙ୍ଗକ୍ୟୁ। ଜୟ ଜଗନ୍ନାଥ।
ହ